ହଁ ହ୍ୟାଲୋ ଏଇଠିକି ଆସ୍।
କଣ‌ ଚରିଚ।
ଏଇଠି ବସିଚି ଆଉ।
ଆଉ କଣ ରୋଷେଇ କରିଚ?
ଆଜି ମଙ୍ଗଳବାର ବୋଲି ଆଜି ମଙ୍ଗଳବାର ବୋଲି ରୁଟି ସିଜା। ଆଉ ଡାଲମା।
ଆଉ
ତମର ରୋଷେଇ ସଇଲାଣି?
ହଁ ରୋଷେଇ ସଇଲାନି ପୁତୁଲା ତରକାରୀ ବିମି ଆରୁ ବାଟନ୍ ଦେଇ ତାତୁ ଭାଜିଚି ଆଉ ଆ ଆଉ ଆମ୍ବ ଆଉ।
ହୁଁ ରୁଟି ନା ଭାତ?
ଆଜି ବା ଅରୁୁଆ। ଅରୁଆ ହଁ। ଆଉ ତମ ଆଡେ କାଲି ବର୍ଷା ହେଇଚି।
ହଁ କାଲି ରାତି ରେ ଆମ ଆଡେ ବର୍ଷା ରାତି ଦିଟା ବାରଟାଠୁ ବର୍ଷା ହେଲା। ଗୋଟେ ସାଢେ ଗୋଟେ ପର୍ଯ୍ୟନ୍ତ।
ନା ଆମଲ ବାର୍ଟା ବେଳ ଯାଏ ସେ ସତାଲା ସାଆ ନଅଟା ପନ୍ଦା ଲାଇନ୍ ଲହିଲା ନେଇ ଆଉ।
ରାରୱା। ଆଉ
ଆଉ ତୁ ମନ୍ଦିର ଯାଇଚ?
ଆମେ ମନ୍ଦିର ଯାଇଥିଲୁ ଶିବ ମନ୍ଦିର। ଯୋଉ ସମ୍ ନୟାଗଡ଼ ଶିବ ମନ୍ଦିର।
ହୁଁ।
ଆଉ। ନୟାଗଡ଼ ଯାଇଥିଲୁ। ଚର୍ଚ୍ଚିକା ଯାଇଥିଲୁ। ଆଉ
ଏଇଠି କଣ ବୁଲାବୁଲି କଲ?
ଫାଷ୍ଟେ ଗଲା ବେଳୁକୁ ନୟାଗଡ ଗଲୁ।
ହୁଁ।
ଚର୍ଚ୍ଚିକା ବାଟରେ ପଡିବ ଚର୍ଚିକା ଠାକୁରଙ୍କର ସେଇଠି ଆଗେ ଦେଖାକଲୁ। ସେଠି ଦର୍ଶନ କରିକି ସେଠି ବହୁତ ମନ୍ଦିର। ସବୁ ମନ୍ଦିର ସେଠି ବୁଲି ବୁଲି ଦର୍ଶନ କରିକି ତାପରେ ଆସିଲୁ ସେଠୁ ଜଳିଖିଆ କରିଦେଲୁ। ବହୁତ ଲୋକ ଯାଇଥିଲୁ ଗ୍ରୁପ ହେଇକି ବସ୍ ରେ ଜଳିିଖିଆ କରିଦେଲୁ।
ହୁଁ।
ତାପରେ ଜଳଖିଆ କରିସାରିଲା ପରେ ସେଠୁ ପୁଣି ବସ୍ ଚଳିଲୁ। ନେଇଥିଲୁ ବସ୍ ଗୋଟେ, ଟ୍ରାଭେଲର ଗୋଟେ, ବୋଲର ଗୋଟେ ସାଙ୍ଗ ହେଇକି ସବୁ ଯାଇଥିଲୁ ଆଉ, ଆଉ ସେଠୁ ବୁଲିକି ଗଲୁ ଯୋଉ ନୟାଗଡ, ନୟାଗଡ ଗଲୁ ଯେ ସେଠି ଦେଖ ଥିଲ ରାମେଶ୍ଵରୀ ମନ୍ଦିର ସେ ନୟାଗଡ ଉପରେ ସେଠି ଗଲୁ ତାପରେ ବୈଷ୍ଣବିଦେବୀ ମନ୍ଦିର ଗଲୁ। ବୈଷ୍ଣବି ଦେବୀ ଗତି ଯାଇକି
ବଇଷ୍ଟବିଦେବୀ ମନ୍ଦିର ଗତରୁ ଆସିଲୁ।
ହ ହ
ସେଠୁ ବୁଲିକି ତାପରେ ଟିଫିନ ମିଲି କଲୁ। ଲଞ୍ଚ ଟାଇମ ଟା ହେଇଗଲା, ଲଞ୍ଚ କଲୁ, ତାପରେ ହନୁମାନ ମନ୍ଦିର ଗଲୁ। ସେ ପୁରା ପାହାଡ ଉପରେ ପୁରା ମନ୍ଦିର ବଢିଆ ଲୋକେସନ ଅଛି, ବହୁତ ମନ୍ଦିର ଅଛି। ସେ ମନ୍ଦିର ଉପରକୁ ଯାଇକି ନା ବୁଲିଲୁ। ଦର୍ଶନ କରିକି ଆସିଲୁ, ତାପରେ ପୁଣି ଗଲୁ ନୀଳମାଧବ। କଣ୍ଟିଲୋ, ନୀଳ ମାଧବ କତିକି ଗଲୁ। ସେଠି ଲାଇନ ରେ ଠିଆ ହେଇକି ଗଲୁ ବହୁତ ନୀଳ ମାଧବ କଣ୍ଟିଲୋ। ସେଇ ଠାକୁରଙ୍କୁ ଦର୍ଶନ କଲୁ। ପୁରା ଲାଇନ ଖରା ବେଳେ ଠିଆ ହେଇ ହେଇ ଗଲୁ।
ହଁ ଅଁ
ବହୁତ ଜାମ ଥିଲା। ପିକନିକ ଟୁର ଥିଲା। ବହୁତ ଜାମଥିଲା। ସେଠୁ ଆମେ ଦର୍ଶନ କଲୁ। ଦର୍ଶନ କରିକି ବହୁତ ଯାହା କଲେ ଦର୍ଶନ କଲୁ, ବହୁତ ଡେରି ହେଲା। ଛୁଆଙ୍କୁ ପୁରା ସମସ୍ତେ ସନ୍ଧ୍ୟା ହେଇଗଲା। ଆସ ତାପରେ ସେଠି ଦର୍ଶନ କରିକି ମୁ ଆସିଲି।
ହଁ ଅଁ
ସେଠୁ ଦର୍ଶନ କରିକି ଆସିଲି। ପୁଣି ସମସ୍ତେ ସେଇ ନଈ ଗୋଟେ ବଢିଆ ନଦୀରେ ସେଇଠି ଅଛି, କଣ୍ଟିଲୋ ରେ। ସେ ନଦୀରେ ଯୋଉ ଠାକୁର ଭାସିକି ଆସିଥିଲେ ସେଠି। ବୁଲିବା ପାଇଁ ସୁବିଧା ଅଛି। ସେଠି ଅଛି ସବୁ କାରେ ସବୁ ଠା ତାଙ୍କର ଘର ସବୁ ପୁରୁଣା ମୂର୍ତ୍ତି ଫୁର୍ତ୍ତି ସବୁ ଜିନିଷ ପତ୍ର ପୁରୁଣା ହଳ, ଲଙ୍ଗଳ ପୁରୁଣା ଜିନିଷ ସବୁ ଅଛି।
ସେଠୁ ବୁଲିକି ଆସିଲୁ। ତାପରେ ସେଠୁ ବୁଲିକି ତାପରେ ଛୁଆ ପିଲା ଧରି ପୁଣି ଆସିଲୁ ପୁରା ରାତି ହେଲା ରାତି ହେଲା ଯେମିତି ଆମେ କଳା ପଥର ଦେଇକି ଆସିଲୁ। କଳା ପଥର ଧଳା ପଥର ସେପଟେ ବୁଲିକି ଆସିଲୁ। ବୁଲିଗୀ ତାପରେ ସେଥି ଡିନର କଲୁ। ସେଠୁ ଡିନର କଲୁ ଯେମିତି ହେଠୁ ରୁଟି ପୁରି ଯିଏ ଯାହା ଖାଇବ। ପୁରି ଡାଲମା ରୁ ଯିଏ ଯାହା ବୁଝିଲେ ଛୁଆ ଥିଲେ ସମସ୍ତେ ଖାଇଲେ। ଟିକେ ଖାଇକି ଆସିଲୁ, ଖାଇକି ଆସିକି ହ
ହଁ।
ସେଠି ବୁଲି ବୁଲାକି ଦର୍ଶନ କରିକି ଛୁଆପିଲା ସବୁ ଆସିଲୁ।
ହଁ।
ହୁଁ ବୁଲିକି ଆସି ସମସ୍ତେ ଗାଡ଼ିରେ ପୁଣି ଏକାଠି ହେଲୁ, ଏକାଠି ହେଇ ଆସ
ହଁ।
ତାପରେ ଆସି ସାରିଲା ପରେ ରାତି ଆସିବି ଦିଟା ସାଢ଼େ ଦିଟାରେ ପହଞ୍ଚିଲୁ।
ହଁ।
ସାଢ଼େ ଦିଟାରେ ଆସିକି ପହଞ୍ଚିଲୁ ଆମ ଷ୍ଟାଣ୍ଡ ରେ ତା ଯୋଉଠି ସମସ୍ତେ ଏକାଠି ହେଇକି ଯାଆନ୍ତି ସେଠି
ନାଇଁ ଆମେ ସବୁ ରାତିକୁରୁ ଗାଧେଇକିନା ପଳେଇଲୁ। ଆମେ ଏଠୁ ରାତି ନାଇଁ ଆଉ ଗାଧେଇନୁ ରାତିକୁରୁ ଗାଧେଇ ପାଧେଇକି ଏଠୁ ଏକାଥରେ ଗଲୁ ସେଠି ଚର୍ଚିକା ଦର୍ଶନ କରିକି ତାପରେ ସେ ମନ୍ଦିର କୁ ଗଲୁ। ନୀଳମାଧବ ସେଠି ହଁ ସେଠି ଗୋଟେ ବୋଟ ଥିଲା ବଡ ସେଠି ବା ନୀଳମାଧବ ଭାସିକି ଆସିଥିଲେ ଯୋଉ ନଈଦିଟାରେ ସେଇ ନଦୀଟାରେ ପଡିଚି ସବୁ ବୋଟ ଡଙ୍ଗା। ସେଠି ସବୁ ଛୁଆ ଯିବା ପାଇଁ ବୁଲିବା ପାଇଁ ଦିକେବ ସେଠି ଛୁଆ ବୁଲେ ସେଠି ବୁଲି ବୁଲାକି ଦେ କିନା ଆସିଲି। ଆସିକି ତାପରେ ଛୁଆ ସବୁ ମନ୍ଦିର ଦର୍ଶନ କଲୁ। ମନ୍ଦିର ଦର୍ଶନ କରିକି ଭୋଗରାଗ ସେଇଠୁ ସବୁ କିଣିଲୁ। ତାପ ଠାକୁର ଗଲା ପରେ ପୁଣି ରାତି ହେଇଗଲା ଯେତେବେଳେ ସେଠୁ ଗଲୁ ଆଉ ଜଣେ ଠାକୁରଙ୍କ କତିକି ଦ ସେଠି ରାମ ରାମ ଠାକୁର ରାମ
ହଁ।
ଫୁଣି ଆସି ସାଈଲାପରେ ସେ ଠାକୁରଙ୍କ କତିରେରେ ବୋହୁତ ରହିଲୁ ଫଟୋ ଫଟ ଉଠେଇଲୁ। ସମସ୍ତେ ସେଇଠି ଫଟୋ ଫଟୋ ଉଠେଇଲେ ସେମିତି ସେମିତି ନେଲେ।
ହଁ।
ସେଲ୍ଫି ଫେଲ୍ଫି ନେଇ ସାରିକି ତାପରେ ଗଲୁ ଆଉ।
ଆଉ ରାତିରେ କେତେ ରାତିରେ ଆଇଲେ?
ଆସିକି ରାତି ଦିଟାରେ ପହଞ୍ଚିଲୁ ଦିଟା ସାଢେ ଦିଟା। ଟା ହେଇଗଲା ପହଞ୍ଚିଲୁ ଘରେ ବୋହୁତ ଲଙ୍ଗ ବାଟ ଦିଟା ସାଢେ଼ଦି ସାଢେ଼ ଦିଟା ପରେ ଆମେ ଆସିକି ସବୁ ଛୁଆ ପିଲା ସବୁ ଗାଡି ନେଇକି ଯାଇଥିଲୁ ଆମ ଘର ପାଖ ସେଟା ଦି କିଲୋମିଟର ଗାଡି ନେଇକି ଯାଇଥିଲୁ। ସେଠୁ ଗାଡିରେ ଆସିକି ଘରେ ପହଞ୍ଚିଲୁ ରାତି ତିନିଟା ବେଳକୁ। ଭୋର ତିନିଟାରେ ଆସିକି ଘରେ ପହଞ୍ଚିଲି। ତାପରେ ଭୋଅର ତିନିଟାରେ ଘରେ ପହଞ୍ଚିକି ଆସିକି ଗାଧୋଇ ପାଧୁଆ ଏକାଥରେ କରିକି ଚା ଫା ପିଇକି ଏକାଥରେ ସମସ୍ତେ ଶୋଇଲେ।
ହଁ।
ତାପରେ ଶୋଇଲୁ ତ ଆଉ ସକାଳୁ ସକାଳୁ ଆସିକି
ଓ ହୋ।
ଶୋଇଲୁ ଏକାଥରେ ଆଉ ଆଜି ଡି ଡିନରରେ ଆଜି ହେଇଛି ରୁଟି ରୁଟି ସାଙ୍ଗରେ ଭଜା ହେଇଛି ଆଳୁ ପୋଟଳ ଭଜା ଆ। ଆଉ ସିଜା ଯଉ ପାଣି ସିଜା ଯୋଉଟା କୁହନ୍ତି ପାଣି ସନ୍ତୁଳା ହଁ ଆଉ ସେଟା ସବୁ ହେଇଛି ତାପରେ ଭାତ ତ କେହି ଖାଇବେନେଇ ଯେ ମଙ୍ଗଳବାର ରାତିରେ କେହି ଭାତ ଖାଇବେନି ଏମତି ଆମର ସବୁ ତାପରେ ଆମ ଅଛି ଡାଲମା ଏ କରୁଚି ଏ ଖାଇବେନି ଡାଲମା ଖାଇବେ ଆଉ ଝିଅ ତାର ଖାଇ ନ ରୁଟି ସେ ତାର ପୁରୀ ଖାଇବ। ସମସ୍ତଙ୍କ ଏମତି ହେଇଛି ଆଉ ଆମର ଗୋଟେ ଜନ୍ମଦିନ ଅଛି। ଥିଲା ବୋଲି ସେଥିାଇଁ ପୁରୀ ଡାଲମା ତାଙ୍କର ଦେଇଛନ୍ତି ପୁରୀ ବଡସୋଲା। ତରକାରୀ ଅଛି ବି ହୁଁ। ଏମିତି ମିଶେଇ ମିଶେଇ ସମସ୍ତେ ଖାଇବେ ପରିବାର ସାର ଆଉ।
ହଁ
ଆମ ପରିବାରରେ ବାର ଜଣ ମଣିଷ।
ହଁ।
ଫ୍ୟାମିଲୀ ଆମର ଆ ସମସ୍ତେ ଏକାଠି ଅଛନ୍ତି ବହୁତ। ଲୋକ ସମସ୍ତେ ଖାଇବେ ସାଙ୍ଗ ହେଇକି ଆଉ।
ହଁ। ମାଛ ମାଉଟ ଆଣିନେ ଇତ୍ୟାଦି।
ମାଛ ମାଂସ ହେଲେ ଆମ ସମସ୍ତେ ସମସ୍ତେ ବଢା ହବ ସମସ୍ତେ ଖାଇବେ। ସମସ୍ତଙ୍କୁ ଦିଆ ହବ ଯିଏ ଛୁଆ ବୁଝନ୍ତି ନାଇଁ ଟିକେ ମାଛକୁ ବେସି।
ଆଉ ହଁ। ଆଉ ମାଛ ମାଂସ ହେଲେ ଆମର ସମସ୍ତେ ଗୋଟେ ଠାରେ ରୋଷେଇ ହବ। ସମସ୍ତେ ଖାଇ ପୁଅ ପିଲା ଝିଅ ପିଲା ସମସ୍ତେ ଖାଲି ଖାଆନ୍ତି। ସବୁ ଭାଇ ମାନେ ସବୁ ଭଉଣୀ ମାନେ ସମସ୍ତେ ଯେତିକି ଯାଆ ସମସ୍ତେ। ଖାଇ ଏମିତି ଆମର ଆଉ।
ହୁଁ।
ବଡ ଖେଳନା ଆଉ।
ଚା ପିଇଚନା ସଞ୍ଜ ବେଳେ।
ହଁ ଆମର ଚା, ସେଉ, ଗଣ୍ଠିଆ ସମସ୍ତେ ପିଇ ସାରିଲେଣି। ହଁ ହଉ ହଉ।